ହ୍ୟାଲୋ ।
ହଁ କଣ କରୁଛ ସାଙ୍ଗ?
ମୁଁ ଏଇଠି ବସିଛି ।
ହଁ କଣ ଖାଇସାରିଲଣି?
ହୁଁ ମୁଁ - ମୁଁ ଖାଇସାରିଲିଣି ରୁଟି ଭଜା ଏଇସବୁ ଖାଇଲିଣିି ଆଉ । କଣ ଖାଇଛି?
ହଁ । ଆଉ କଣ ଟିଭି ଦେଖୁଥିଲ ନା କଣ?
ହଁ ମୁଁ ଟିଭି ଦେଖୁଥିଲି ସେଥିପାଇଁ ମୁଁ କହିଲି ମୁଁ ସାଙ୍ଗ ସହିତ କେତେ ଦିନ ହେଲା କଥା ହେଇନି କଥା ହେଇଯାଏ ନହେଲେ ରାଗିଯିବ ।
ପାକିସ୍ତାନୀ ସିରିଏଲ
ହଁ ପାକିସ୍ତାନୀ ମତେ ଡ୍ରାମା ବହୁତ ଭଲ ଲାଗେ ପାକିସ୍ତାନୀ ଡ୍ରାମା ଟିଭି ରେ ଦେଉନି ସେଟା ମୋବାଇଲରେ ଦେଖେ ମୁଁ ଟିଭିରେ ମୁଭି ଦେଖୁଥିଲି । ଝୁଣୁଆଠୁ ଝୁଣୁଆଠୁ ବସିକି ଦେଖୁଥିଲେ ।
ହଁ ପାକିସ୍ତାନୀ ଯେ କସି ତର କରଛି ସେ ବି ସିରିଏଲ ଟା କେତେ ବଢ଼ିଆ ହେଇଛି ।
ହୁଁ ।
ପାକିସ୍ତାନୀ ସିରିଏଲ ସବୁ ବହୁତ ଭଲ ଲାଗୁଛି ଅଳ୍ପ ଅଳ୍ପ ଦିନର ଅଛି ଆଜିଠୁ ସେ ଭଲ ଦଉଛି । ତାଙ୍କ ଡ୍ରେସ୍ ସବୁ ତାଙ୍କ ଡ୍ରେସ ସବୁ କେତେ ବଢ଼ିଆ- ବଢ଼ିଆ ଲାଗୁଛି ।
ହଁ ତାଙ୍କ ଡ୍ରେସ ବି ମତେ ବହୁତ ବଢ଼ିଆ - ବଢ଼ିଆ ଲାଗେ ।
ହଁ ତାଙ୍କର ଡିଜ୍ଜାଇନ୍ କଲର ଷ୍ଟାଈଲିସ ବଢିଆ ବଢିଆ ଲାଗୁଛି। ହୁଁ। ସେ ଯୋଉ ତାଙ୍କ ବାହାଘରରେ ବି ପିନ୍ଧେ, ହଁ ସେ ତାଙ୍କ ଯୋଉ ବାହାଘରରେ ପିନ୍ଧୁଛନ୍ତି, ରିସେପ୍ସନ ରେ ପିନ୍ଧୁଛନ୍ତି ସେ କେତେ ବଢିଆ ଲାଗୁଛି।
ମତେ ବି ସେ ବଢିଆ ବଢଆ, ସିଏ ବହୁତ ହେବି ହେବି ପିନ୍ଧୁଛନ୍ତି ହେଲେ ବହୁତ ପାକିସ୍ତାନୀ ସୁଟ୍, ମତେ ତାଙ୍କ ବହୁତ ବଢିଆ ଲାଗେ ଦେଖିଲେ।
ହଁ ଆ ସେ ବି ଜୋଉ ମେ ମେକଅପ୍ ନଉଛନ୍ତି ବଢିଆ ଦିଶୁଛନ୍ତି ଦେଖିବା ପାଇଁ ନୁହେଁ ନା? ତାଙ୍ଗା ଯୋଉ ପୁରା ସିମ୍ପୁ ମ୍ପୁଲରେ କିନ୍ତୁ ଦେଖିବାକୁ ବହୁତ ଭଲ ଲାଗୁଛି।
ହୁଁ।
ଆ ଇଏ ସମସ୍ତେ ଦେଖିବାକୁ ସୁନ୍ଦର ସୁନ୍ଦର।
ବହୁତ ସୁନ୍ଦର ଲାଗୁଛନ୍ତି ସମସ୍ତେ। ଏତେ ସୁନ୍ଦର ମାନେ ମୁଁ ଯେମିତି ତାଙ୍କୁ ଦେଖିବ ତା ଏ ଯୋଉ ପାକିସ୍ତାନୀ ହିରୋ ଭଡି ହିରୋ ସବୁ ବି ସେମାନେ ବହୁତ ବଢିଆ ଲାଗୁଛନ୍ତି।
ହଁ ଯେ ଦାନିସ ତେମୁର ସେ କେତେ ହାଣ୍ଡ୍ସମ ହୁଁ ଆଇଜା ଖାନ୍ ଆଇଜା ଖାନ୍ ସେ ବି କେତେ ସୁନ୍ଦର।
ହୁଁ ଆଉ। ମୁଁ ଗୋଟେ ସାଙ୍ଗକୁ କଲ କରିଥିଲି, ସେଏ ମତେ କହୁଛି, ମୁଁ ମୁଁ କହିଲି କୋଉଠି ଅଛୁ ସାଙ୍ଗ ତୋର ଦେହ ଭଲ ଆଛି? ସି ମୋର ଦେହଭଲ ଅଛି, ମୁଁ ତ ଘରେ ସମସ୍ତଙ୍କ ଦେହଭଲ ଅଛି? ସେ ବି କହିଲା ହଁ ସମସ୍ତଙ୍କ ଘରେ ଦେହ ଭଲ ଅଛି, ମୁଁ କହିଲି ତୁ କୋଉଠି ଅଛୁ? ସେ କହିଲା ମୁଁ ପାକିସ୍ତାନ ରେ ଅଛି ମୁଁ କହିଲି ତୁ ପା କିସ୍ତାନ ତତେ କିଏ ଯେ ଯିବାକୁ ଦେଲା ସେ ମତେ ମିଛ କଥା କହୁଛି ବସିକି।
ଆ ଅଁ
ହୁଁ, ଆଉ ତମେ କଣ ଖାଇଥିଲ?
ଏ ପଖାଳ ଖାଇଥିଲି।
ଆଁ ପଖାଳ ତ ବହୁତ ଭଲ।
ହୁଁ ଚଟନି ଆଲୁ ଚଟନି।
ଚଟଣି?
ହଁ ।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ହଁ ସମସ୍ତେ ଠିକ ଠାକ୍ ଅଛନ୍ତି।ମୋ ଭଉଣୀ ବି ଆସିଥିଲେ ବୁଲିକି ଗଲେ ଆମ ଘରକୁ। ତାଙ୍କ ଝିଅ ପୁଅ ବି ଆସିଥିଲେ। ସେ ଖାଲି ଆସିବେ, କହିବେ ଚାଲ ଯିବା ସପିଂ କରିବା ପାଇଁ ଯିବା। ଏଇ ଯୋଉ ହଁ ସେ ଯଉ ଗୁଡ଼ୁ ଦୋକାନ ଗୋଟିଏ ଅଛି, ସେ ତ ଡ୍ରେସ ସବୁ ବଢିଆ ବଢିଆ ରଖୁ ଖୁଚି। ପିଲାର ଏଇ ଯୋ ବଡ ପିଲାର ସବୁ ବହୁତ ବଢିଆ ବଢିଆ ରଖିଛି। ଯେ ଯେ ଯୋଉଠି ବି ଦେଖିବ, କିନ୍ତୁ ସେଇ ଦୋକାନରେ ହିଁ ପସନ୍ ଆସିବ। ସେ ବଢିଆ ରଖୁଛି ମୁଁ ଯୋଉ ହଁ ନେଇକି ଯିବି। ମୋ ଭଉଣୀ ଯେବେ ବି ଆସିବେ, ଖାଲି କହିବେ ଚାଲ ଯିବା ସେଇଠି ସପିଙ୍ଗ କରିବା ପାଇଁ ଯିବା। ଆଉ ମୁଁ ବି ଯେତେ ଦୋକାନ କୁ ଗଲେ କଣ ହେଲା, ମତେ ଖାଲି ସେଇ ଦୋକାନ ରେ ହିଁ ପସନ୍ଦ ଆସିବ ମତେ ଆଉ ଅଲଗା ଦୋକାନରେ ପସନ୍ଦ ଆସୁନି।
ଆ ସେ, ହଁ ସେ ବଢିଆ ବଢିଆ ଡିଜାଇନ ସବୁ ରଖୁଥିବ ସେଇଥିପାଇଁ।
ବେଶି ଚାଲିଲା ବୋଲି ସେ ପ୍ରାଇଜ୍ ବି ବଢେଇ ଦେଇଛି। ଆଗେ ଟିକେ କମ ଥିଲା। ଏବେ ଚାଲିଲା ବୋଲି ଦୋକାନ ଟା ସେ ଏବେ ବଢେଇ ଦେଇେଇଛି ପ୍ରାଏ ଇଜ ଟା ସବୁଥିରେ ବଢେଇ ଦେଇଛି।
ଦୋକାନ ମାନେ ସେଲ କଲା ପରେ କମ ରେଟ ରଖୁଛନ୍ତି ଯେବେ ତାଙ୍କ ଅଧିକ ସେଲ ଅଛି ସେଲ୍ ବଢେଇ ଦଉଛନ୍ତି ସମସ୍ତ ଦୋକାନୀ ସେ ସେମିତି କରୁଛନ୍ତି। ଷ୍ଟେନାରୀ ଦୋକାନରେ ବି ଦେଖିବ ଅନଲାଇନରେ ଦେଖୁନ ଅନଲାଇନରେ କିଏକି କିଛି ଜିନିଷ ଅଧିକ ଅର୍ଡର କଲେ ଆଉ ସବୁ ରେଟ ର ସ ସବୁ ଜିନିଷ ଅଧିକ ରେଟ ଦେଖେଇବ।
ଅନଲାଇନ ର କ୍ଵାଲିଟିରେ ଫର୍କ ଆସୁଛି ଦୋକାନ କ୍ଵାଲିଟି। ଆ ସେ କପଡା ଟିକେ ଅଲଗା ଆସିଛି ଏ କପଡା ଟିକେ ଅଲଗା ହେଲାଗେ କୋଉ କୋଉ ଡ୍ରେସ ରେଟ କମ ଅଛି ଆ କିନ୍ତୁ କମ ହେଲେ କଣ କ୍ଵାଲିଟିରେ ଫ ଫରକ ଆସୁଛି।
ଆଉ ସିଏ ଏ ଡେ ଏ ଅ ଅନଲାଇନ ବାଲା ଘରକୁ ଆସିକି ଦେଇକି ଯାଉଛୁ ଆମେ ଯାଉଛୁ ଦୋ ଦୋକାନକୁୁ ନେଇକି ଆସିବା ଆଉ କଣ।
ହଁ ଆ ସେ ଏମତି ଡେଲି ୟୁଜ୍ ପାଇଁ ଅନଲାଇନରେ ନେବ ଠିକ୍ ଏ ସେ କମ ଦାମ ରେ ଠିକ ଇଏ ଆ କିନ୍ତୁ ବାହାଘର ଫାଘରରେ ଦେଇ ପର୍ବ ଏସବ ରେ ସବୁ ଦ ନବାର ହବ। ସେ ଦୋକାନରେ ଯାଇକି ନବ ଠିକି ସେ କ୍ଵାଲିଟା ଟିକେ କ୍ଵାଟି ଟିକେ ଭଲ ଆସିବ।
ହୁଁ।
ଆଉ।
ଆଉ କଣ କୁହ?
ହଁ ତମେ କାହାଣୀ ମାହାଣୀ କିଛି କହୁନ ମୁଁ ଦେଖ ଶୁଣିବି କାହାଣୀ ଟା
କାହାଣୀ କଣ କହିବି? ଆମର ଗୋଟିଏ ଏଇ ଯୋଉ ଭାଇ ଥିଲେ ଆମର ଘର ପାଖରେ ସେ ତାଙ୍କର ଏଜ ହେଇନଥିଲା। ସେ ଦିଇ ଜଣ ପସନ୍ଦ କରିକି ବା ହେଲେ କିନ୍ତୁ ସେ ଝିଅ ଟା ଏମିତି ଏ କରିକି ତାକୁ ଫସେଇକି ଜେଲ ରେ ପଠେଇ ଦେଇଚି। ଏବେ ମୋ ଆ ଭାଉଜ ଲାଗିବେ ସେ ଫୋନ କରଥିଲେ ସେଇ କାନ୍ଦୁଥିଲେ କହୁଥିଲେ। ତ ମୋ ପୁଅ ଏମତି ହେଇଗଲା ସେ କଣ କରିବ। ଆ ସେ ମାନେ ହଁ ଝିଅ ନିଜେ ଆସିଚି। ନିଜେ ପସନ୍ଦରେ ଆସିକି ଏମିତି କରିଦେଇଛି।
ଏମିତି କରିଦେଇଛି ସେ ଝି ଝିଅକୁ ଝିଅ କେମିତି ସିଏ ଆସିକି କପ୍ଲେନ ଦେଇଦଲା ପୋଲିସ ମାନେ ମାନିଗଲେ
ଆଉ ତାର ଏଜ ହେଇନି ସେ ପୁଅ ସାଙ୍ଗରେ ନିଜେ ଇଚ୍ଛାରେ ଯାଇକି ଆ ପୁଣି ଘରେ ବାଲା ଆସିଲେ ନେଇଗଲେ ତାକୁ ନେଇଗଲେ ବା ପୁଣି ଆସିକି ସେ କମ୍ପ୍ଲେନ କରିଦେଇଚି ସେ ତାକୁ ନେଇକି ଗଲେ ଭାଉଜା ଏବେ କାନ୍ଦି କାନ୍ଦି ଫୋନ କରୁଥିଲେ। ଏ ଏମତି ଏମତି ହେଇଗଲା କଣ କରିବେ ଆ ସେ ପୁଣି ମାନେ ଇ ଇଏ ହବ ସେଇ ଝିଅକୁ ହିଁ ରଖିବାକୁ ପଡିବ। ଆ ପୋଲିସ କେସ୍ ହେଇଯାଚି ମାନେ ସେ ଝିଅକୁ ହି ରଖିବାକୁ ପଡିବ ଏଜ ହେଲେ ପୁଣି ନେଇକି ଆସିବେ ଆଉ। ଏବେ ଗୋଟେ ଭିଡିଓ କେତେ ଭାଇରାଲ ହେଇଯାଇ ଦେଖିଚ ନା ଯୋଉ ଝିଅ ଟା ମାର ଦେଇଛି ପୁଅକୁ। ତାଙ୍କ ସେ ଏଗେଜମେଣ୍ଟ ହେଇଥିଲା। ହୁଁ।
ସେ ସବୁ ମିଛ କଥା ସବୁ କହୁଛନ୍ତି ସେ ସବୁ ଛାଡ।
ହଁ ଆଛା ଆଛା। ଏ ଶୁଭୁ ଥିଲେ ସେ ଆ କୁହ? ଏ କହିଲେ ନା ମତେ ମୁଁ ଶୁଣିକି ସେଇଥିପାଇଁ କହୁଛି।
ହଁ ହଁ ମୁଁ ଗୋଟେ କାହାଣୀ କରୁଚି। ଗୋଟେ ରାଜାର ସାତଟା ଝିଅ ଥିଲେ ସଉ ସବ ବୁ ଝିଅ ମାନେ ବହୁତ ସୁନ୍ଦର ମାନେ ଗୋଟିଏ ଝିଅ ପେଣ୍ଟିଂ ରେ ବହୁତ ଭଲ ଆଉ ଗୋଟେ ଝିଅ ବାଣ ଚଢେଇ ଏ ଉମ୍ମ ତୀର ଚଢେଇଲେ ବହୁତ ଭଲ ଆଉ ଗୋଟେ ଘୋ ଘୋଡାରେ ଶିକାର କଲେ ସେ ଗୋଟେ ଝିଅ ବହୁତ ଭଲ ଆଉ ଗୋଟେ ଖାଇ ଜିନିଷ ସବୁ ତିଆରି କଲେ ବହୁତ ଭଲ। ଆଉ ଗୋଟେ ଝିଅ ସେ ସବୁ ଗଛ ସବୁକୁ ବହୁତ ପ୍ରମ ଉଁ ପ୍ରେମରେ ଲଗେଇବ ଫୁ ପାଣି ଦେବ ଫୁଲ ବାହାରିବ ଏସ ଏ ଏମିତିଆ ସାତଟା ତାର ଝିଅ ଥିଲେ।
ହ
ସେ ଦିନ କଣ ହେଲା ଗୋଟିଏ ଝିଅ ଶିକାର କରିବାକୁ ଯାଇଛି ଆଉ ଗୋଟେ ହଝି ଆ ସେ ତାର ଅପ୍ନା ପେନସିଟିଙ୍ଗ ଆଉ ଗୋଟେ ଝିଅ ସେ ତାର ଫୁଲ ଗଛରେ ପାଣି ଦଉଛି ଏମିତି ଏମିତି ସା ସମସ୍ତେ ଝିଅ ମାନେ ଅଲଗା ଅଲଗା କାର୍ଯ୍ୟ କରୁଥିଲେ। ରାଜା ଭାବିଲା ଯେ ମୁଁ ମୋର ବଡ ଝିଅ ଯୋଉ ଅଛି ସେ ଶିକାର କରୁ ମୁଁ ବଡ ଝିଅକୁ ଆଉ ବିବାହ କରିଦେବି ତାର ଏଜ ହେଇଗଲାଣି। ଏମିତି କହିଲା ସେ ଗୋରେ ବରର ଇଏ ରଖିଲା ଶଭା। ରଖିଲା ଯେମେ ସବୁ ରାଜ୍ୟର ବର ସବୁ ଆସିଲେ ଏ ରାଜକୁମାର ସବୁ ଆସିଲେ ଆସିଲା ପରେ ଦେଖିଲେ ଯେ ତାଙ୍କ ବର ଝିଅ ବହୁତ ସୁନ୍ଦର ଆଉ ଯେତେ ତାଙ୍କ ଝିଅ ଅଛନ୍ତି ସମସ୍ତେ ବହୁତ ସୁନ୍ଦର ଗୋଟିଏ ଆଉ ସାତଟା ରାଜା ରାଜକୁମାର ଆସିଥିଲେ ସାତଟା ଝିଅକୁ ଭଲ ପାଇଲେ ରାଜା କହିଲା ମୁଁ ଗୋଟିଏ ଝିଅକୁ ହିଁ ଏବେ ବିବାହ କରିବି ସେମାନଙ୍କୁ ସେମାନେ କହିଲା ଆମେ ଏଇଠି ଗୋଟେ ଗୋଟେ ବର୍ଷ ରହିଯିବୁ ନହେଲେ ଆ ଆମ ସାହିନ୍ତ୍ୟ ସହିତ ତମ ପାଞ୍ଚ ଝିଅ ସାତଟା ଝିଅକୁ ବିବାହ କରିଦିଅ। ସେ କହିଲେ ଠିକ ଅଛି ମୋର ଗୋଟିଏ ଝିଅ ଅ ବିମାନ ଚଲେଇଲେ ବହୁତ ଭଲ ସେ ତା ତା ଭଳି ତା ତୁ ବି ଯେବେ ଚଳେଇ ପାରିବୁ ତା ସାଙ୍ଗରେ ତତେ ମୁଁ ବିବାହ କରିଦେବି।
ଆ ଯୋଉ ଯୋଉ ସିଏ ଝିଅ ମାନେ ଯାଆଁ ଯାଁ ର ଯୋଉ ଯୋଉ ଖୁବି ଥିଲା ସେମାନଙ୍କ ଏ ଭଡ଼ି ସେ ସାତଟା ରାଜକୁମାର କୁ ବି ଶିଖିଲା ପଡିଲା ତାପରେ ସାତଟା ରାଜକୁମାର ଯେମି ଯେମିତି ସବୁ ଶିଖି ଗଲେ ରାଜା ବହୁତ ପ୍ରସନ୍ନ ହେଲେ ପ୍ରସନ୍ନ ହେଲା ପରେ ସେ ସାତଟା ରା ଝିଅକୁ ସେ ସା ତଟା ରାଜକୁମାର ସହିତ ବିବାହ କରିଦେଲେ ସେ ରାଜ ସାତଟା ରାଜକୁମାର ନିଜ ନିଜ ରାଜ୍ୟକୁ ପଡେଇ ଗଲେ ରାଜ୍ୟକୁ ଗଲା ବେଳେ ତାଙ୍କ ବ ଝିଅର ଗୋଟେ ଝିଅ ହେଲା ତାଙ୍କ ସାନ ଝିଅର ଗୋଟେ ପୁଅ ଗୋଟେ ଝିଅ ହେ ଲା ଏମିତି ଏମିତି କି ହେଇଗଲା ରାଜା ଭାବିଲେ ମୋର ବଡ ଝିଅର କାହିଁକି କି ଗୋଟେ ହେଲା ଆଉ ସମସ୍ତଙ୍କ ଦି ଦିଟା ହେଲା ତ ରାଜା ଗଲେ ଗୋଟେ ଉଁ ବୁଢୀ ଲୋକଙ୍କ ପାଖକୁ ଯାଇଁକି
କହିଲେ ମୋର ବଡ ଝିଅର ଖାଲି ଗୋଟିଏ ଝିଅ ହେଇଛି ଆଉ ସମସ୍ତଙ୍କ ଦିଦିଟା ଝିଅ ହେଇଛନ୍ତି ଦିଦି ଗୋଟେ ପୁଅ ହେଇଛନ୍ତି ତ ମୁଁ ମୋର ଆଉ ଗୋ ଗୋ ବଡ ଝିଅର ବି ତାର ଗୋଟେ ପୁଅ ହଉ ଆଉ ତମେ ଗୋଟେ ଜିନିଷ ଦିଅ ସିଏ ଖାଇବ ସିଏ ଦେଲା ସେ ଗୋଟେ ଆମ୍ବ ଦେଲା ସେ କହିଲା ଏଟା ନେଇକି ଯାଇକି ତମ ଝିଅକୁ ଦେଇଦିଅ ସିଏ ଖାଇଲେ ତାର ପୁଅ ହେଇଯିବ ସେ ଆମ୍ବଟା ସେ ଖାଇଲା ଖାଇଲା ପରେ ତାଙ୍କ ସତ କୁ ସତ ତାଙ୍କ ବ ବଡ ଝିଅର ଆ ଉଁ ସେ ଯେମିତି ଖାଇଛି ଆମ୍ବ ତାର ଗୋଟେ ବର୍ଷ ପାଇଁ ତାଙ୍କର ଗୋଟେ ପୁଅ ହେଲା ପୁଅ ଯେମିତି ହେଇଛି ସିଏ ପୁଅ ଅ ବହୁତ ଆ ଥିଲା ସବୁ ଏରେ ଫାଷ୍ଟ ହଉଥିଲା ସବୁ ଏ ସବୁ ଜିନିଷ ଶିଖିଗଲା ତାପରେ ସିଏ ଯେବେ ବଡ଼ ହେଲା ତା ପାଇଁ ଗୋଟିଏ ଗୋଟେ ବହୁତ ଗରିିବ ଲୋକ